କଣ କରୁଚ?
ସିଚି ଆଉ।
ହଁ ହଁ ନାଇଁ ବା ଏମତି ଆଉ ପୁଅ ଟ ପୁଅକୁ ତ ଟାଇମ ହୁଏନି ଆଉ ଦୁଷ୍ଟ କେତୋଳେ ହବ ସବୁବେଳେ କୋହୁଚି ଖାଲି ମୋ ପାଇଁ ଗୋଟେ ସାଙ୍ଗ ଆଣିଦିଅ ମୋ ପାଇଁ ଗୋଟେ ସାଙ୍ଗ ଆଣି ଦିଅ ମୁଁ ଏକା ପୁଣି କଣ କରି
ଏକୁଟିଆ ଆଉ ଛୁଆଟା କେତେ ବୋରିଂ ହବ?
ହଁ ଏକୁଟିଆ ତ ଆଉ ସିଆଡେ ଗଲେ ଭ ମୋ ନାନୀ ଘର ଆଡ଼େ ତାର ଭାରି ଖୁସି। ସେ ଘର ଭିତରେ ଜମା ପଶିବନି ହଁ ସେଇ ତାଙ୍କ ଦା ତାରେ ଖାଲି ଖେଳୁଥୁବ ସେଇଠି। ଆଉ ତାପରେ ବି ତାଙ୍କୁ ତାଙ୍କ ଏ ସାଇରେ ସବୁ ଝିଅ ଗୁଡ଼ା ସବୁ ଖାଲି ନେଇଯାଉଥୁବେ। ତା ସଇତ କଥା ହବା ପାଇଁ ତାଙ୍କୁ ଭାରି ଭଲ ଲାଗେ।
ଛୋଟ ବଟ ଛୁଆ ତାର ଘରୁ ବାହାରୁନେଇ ନାଁ ଏତେ ଯୁଆଡ଼େ ଗଲେ ଖୁସି ଆଉ।
ହଁ ହିନ୍ଦୀରେ ଖାଲି କଥାବାର୍ତ୍ତା କରୁଥୁବ ତାକୁ ତ ଖୁସି ଲାଗୁଥୁବ ସିଏ ଖାଲି ନେଇ ଯାଉଥୁବେ।
ହଁ।
ଆଉ କଣ କୁହ। ନାଁ ସେ ଖାଇନି ଖାଇବ ଯଦି ଲେଟରେ ମୁଁ ଆସିଲା ପରେ ଅଁ ଖାଇଲା ଖାଇ ନଥିଲା ସଖାଳେ ବୋଉ ତାକୁ ଦେଇଥିଲେ କଣ ଖାଇବା ପାଇଁକା ରୁଟି ଦେଇଥିଲେ। ସେ ଖାଇକି ବସିକି ମୁ ଖେଳୁଥୁଲା ତଳେ ଯାଇଁକି ସେ ତଳେ ତାଙ୍କର ଅଛନ୍ତି ଇଉ ସେଟା ପୁଅ ଯେ ଛୋଟ ଛୋଟ ସେ ତାଙ୍କ ସାଙ୍ଗେ ଯାଇଁ ଖେଳୁଥୁଲା। ତାପରେ ମୁଁ ଆସିଲା ପରେ ହେଟୁ ଗାଧେଇଲା ଗାଧେଇକି ଖାଇଛି ବିସ୍କୁଟ ଟିକେ ଖାଇଦେଇଛି ଏଇ କୋଲ୍ଡଡ୍ରିଙ୍କସ ଟିକେ ପିଇ ଦେଇଛି ମୁଁ କହିଲି ଟିକେ ଲେଟ୍ କରି ଖାଇବୁ ତାହେଲେ
ହଁ।
ବାରଟା ହଁ ବାରଟା ପରେ ଖାଇଛି ନା ଆଉ ଭୁକ ହବକି ଏଇନେ ଯାଉ ଟିକେ ସମୟ ଖାଇବୁ ଲେଟ କରିକି ଆଉ।
ହୁଁ।
ଆଉ ରଜରେ ପାନ ଖାଅ କି ନାଇଁ
ହଁ ଖାଏ ପାନ ରଜରେ ଖାଏ।
ଆଉ ରଜରେ ପାନ ନ ଖାଇଲେ ସେ କିି ରଜ
ସେ କି ରଜ ହଁ ପିଠା ପାନ ସବୁ ଚାଲିଥିବ।
ତମର କଣ ପୋଡ ପିଠା ହଉଥିବ ତ କରନ୍ତି
ହଁ ହଁ ଘରେ ହୁଏ ପୋଡ଼ପିଠା ହୁଏ ସବୁ ପିଠା ହୁଏ।
ହଁ ହଁ ଆଉ ଦୋଳି ହୁଏନା ତମ ସେପଟେ
ହଁ ଦୋଳି ଲଗାହୁଏ ଗାଁରେ ଗୋଟେ ଜାଗାରେ ଯାଇକି ଲଗାହୁଏ ଛଅ ସାତଟା ବହୁତ ଦୋଳି ମାଇକ ଫାଇକ ବାଜେ। ଭଲ ହୁଏ ସେପଟେ ଆଗରୁ ତ ସବୁ ଜାଗାରେ ଲଗାହଉ କିନ୍ତୁ ଏବେ ଗୋଟେ ଜାଗାରେ ପୁରା ଇଏ
ଓହୋ ଭଲ ଗୋଟେ ଜାଗାରେ ଲଗେଇଲେ ସମସ୍ତେ ସେଇଠି ଖେଳିବେ
ହଁ ପୁରା ଦିନ ମାନ ସେଇଠି ପୁରା ହୋହଲ୍ଲା ଚାଲ୍
ହଁ ସେତେବେଳକୁ କିଛି ଗରମ ଲାଗିବନି ଆଉ
ନା ସେତେବେଳ ଆଉ କିଛି ଲାଗିବନି ଆମେ ତ ସେ ଚାରିଟା ବେଳେ ଯାଉ ଚାରିଟା ବେଳେ ଗଲେ ସନ୍ଧ୍ୟା ବେଳେ ତାପରେ ଘର ପାଖରେ ପାର୍କ ବି ଅଛି। ସେଠିକି ପଳଉ
ହଁ ହଁ ଲାଗୁଥିବ ଆଉ
ହଁ ଆଉ କଣ ଖରାବେଳେ ଖାଇକି ଶୋଇପଡନ୍ତି ନା
ହଁ ଖରା ବେଳା ଖାଇକି ପୁଅକୁ ନ ଆସି ତାକୁ ଶୋଇ ପକାଏ ମୁଁ ବି ଶୋଇପଡେ ଆଉ କଣ କରିବି। ଆଉ ଆଉ। ଥିଲେ ଯୋଉ ଘର ଝାଡୁ ଫାଡୁ କରିକି ଯାଇକି ଛାତ ଉପରେ ଖାଲି ଟିକେ ବସିବା କଥା ତାପରେ ଅଧଘଣ୍ଟା ବସିଲା ପୁଣି ଆସ ତିକି କର କର ଅ ହଁ ରାତି ପାଇଁକା ଯାହାହେଲେ ରୋଷେଇ କର ରୋଷେଇ କଲା ପରେ ପୁଣି ପୁଅକୁ ଧରିକି ବସେଇ ପାର
କୁଆଡେ ସମୟ ପଳଉଛି
ହଁ ଏଇଭଳିଆ ହେଇକ ଟାଇମ ଗୁଡା ମ ଆମର ପୁରା ମା ପୁଅଙ୍କର ରୁଟିନ ପୁରା ଏଇ ଟାଇମ ରେ ଏ କାମ ହବ ପୁରା ରୁଟିନ ତାର ମୋର ସେ ଯେ ଆଉ ମାନେ ରହୁଥିବେ କୋଉ ବସିଗଲେ କି କି କଣ ଟିକେ କୋଉପଟେ ଟାଇମ ଟା ପଳେଇଲା। କିନ୍ତୁ ଆମର ପୁରା ରୁଟିନ୍
କେମିତି କୋଉ ଟାଇମରେ ରୋଷେଇ କୋଉ ଟାଇମ ତାକୁ ଖାଇବାକୁ ଦବୁ ନିଜେ ଖାଇବୁ ପୁଣି କାମ
ହଁ ହଁ ଟାଇମ ପୁରା ଫିକ୍ସ ଏଇ ଟାଇମ୍ ରେ ଏଇଟା ହବ
ହଁ ହଁ
ଆଉ କଣ କରିବ ସେମିତି ନ କଲେ ହବନି ଆଉ।
ହବନି ଆଉ ଟାଇମ ନ ନଦେଲେ ବଡ ହେଲେ କିଛି ନାହିଁ ଛୋଟ ଛୁଆ ତାକୁ ନ ଜଗିଲେ
ହଁ ଆଉ ନିହାତି ତିନି ବର୍ଷ କି ଚାରି ବର୍ଷ ଆଉ ଟିକେ ଜଗିଦଲେ ସେ ଜାଣିଦବ ଯେହେ ତୁ ପାଠ ଟା କଣ ସିଏ ଟିକେ ପଢିଲା ଭଳିଆ ନିଜେ ବସିକି ହେଇଗଲା ଓଁ ଆଉ କିଛି ତ ଲାଗିବନି ନିହାତି କ୍ଲାସ ସେଭେନ ପର୍ଯ୍ୟନ୍ତ ତା ପଛରେ ନ ଲାଗିଲେ ହବନି। ତାପରେ ହଁ ଏଇଠୁ କ୍ଲାସ ଏଇଟ ହେଇଗଲେ ତାପରେ ତାର ଟିକେ ପାଠ ପ୍ରତି ଟିକେ ଆସିଯିବ କି ନାଇଁ ମୁଁ ପାଠ ଟା ପଢିବି ବୋଲି ଟିକେ ଏମିତି ହେଇକି ତାଉ କହିଦେଲେ ବସିକି ପଢିବାକୁ ସେଠୁ ବସିକି ପଢିବ ତାର ନିଜେ ନିଜେ ଆଉ କଣ କରିବା ଛୁଆଙ୍କ ପଛ ତ ନ ଲାଗିଲେ କଣ କହିଲେ?
ଟିଉସନରେ ହଉଛି ନା?
ନାଇଁ ନାଇଁ ମୁଁ ଘରେ ଦେଖୁଛି ଟ୍ୟଉସନ କାହିଁକି ଦେବି ମୁଁ ତ ଘରେ ଦେଖ
ଆଉ ଟିକେ ବଡ ହେଇଜାଉ ପରେ ହଁ ନିଜେ ତ ଟାଇମ ଦେଇ ପଛ
ହଁ କ୍ଲାସ ଫୋର ଭଳିଆ ହେଇଯ ଏଇଟା ହଉଛି ସେ ମତେ ଟିକେ କଣ କଲ ଡରିବା ଟା ଆସ୍ତେ ଆସ୍ତେ କମିଗଲାଣି। ସ୍ଵଦ ନେଇ ଦେ ତ ଟିକେ ଡର ଥୁଲା କ୍ଲାସ ଟୁ ହେଲା ଏଥର ହଁ
ସେଇ ପାଖରେ ପଡିଚ କିଲେ
ଆଉ ପାଖରେନୁ ଗାଡି ଆସୁଛି ଆଉ
ହଉ।
ଗାଡି ନେଇକି ଗାଡି ଆସୁଛି ପୁଣି ଆଣିକି ଛାଡୁଛି
ତାର କୋଉ ସ୍କୁଲ?
ଏଇ ସି ବିି ଏ ସି ପାଟର୍ଟ
ହଉ ସି ବିି ଏ ସି ର ତା ହାର୍ଡ଼ ପୁରା ପାଠ ଆଉ।
ହଁ
ମୋର ବି ସିବି ଏସ
ହଁ ତମେ ଏପଟ ଥିଲ ସି ବି ଏ ସି ପାର୍ଟନ
ହଁ ମୁଁ ସି ବି ଏସ୍ ସି ଟେନ୍ଥ ଯାଏଁ ମୋର ସି ବି ଏସ୍ ସି ପ୍ଲସ୍ ଟୁ ରେ ଆସିଯାଇଛି।
ପ୍ଲସ୍ ଟୁ ରେ କଣ କଲ ସାଇନ୍ସ କଲି ତେଣୁ
ହଁ ପ୍ଲସ୍ ଟୁ ସାଇନ୍ସ ଗଲେ। ଆଉ ସି ବି ଏସ୍ ସି ରେ ମୁଁ ଓ ଏ ବି ରେ ପଢୁଥିଲି ଆଦର୍ଶ ବିଦ୍ୟାଳୟରେ ତାପରେ ତାପରେ ଆଉ ପ୍ଲସ ଟୁ ସେଇଠି କଲିି ନି ପ୍ଲସ ଟୁ ଅଲଗା ଜାଗାରେ କଲି ଆସିକି ସାଇନ୍ସ କଲି ଆଉ
ଓ ହୋ
ତାପରେ ବି ସି ଏ କଲି ଦି ତିନି ବର୍ଷ ପରେ ଏବେ ଏଇ ହଁ ଏବେ ସରିଲା ଏ ତିନି ବର୍ଷ ସରିଲାଣି ଏବେ
ହଁ ହଁ ଏମ୍ ସି ଏ ତ ଦି ବର୍ଷ ଆଉ
ହଁ ହଁ।
ହଁ ବଢିଆ ଏମ୍ ସିଏ କରିଦିଅ। ବଢିଆ ଯେଉଁଠି ନାଇଁ ସେଇଠି ଗୋଟେ ପାଇଯିବ ତମେ ଏମ୍ ସି ଏ କରିଦେଲେ ହମ୍
ପଢ଼ିଛନ୍ତି।
ମୁଁ ସେ ତମେ ବି ସି ଏ କରିଛ ମୁଁ ବି ବି ଏ କରିଥିଲି।
ବିଜନେସ୍ ନା
ହଁ ହଁ।
ଏ ବି ହଁ ବି ବି
ହଁ ନା ଏବେ ବି ଏ ଆଉ କରିନି ଆଉ ତାପରେ ମ୍ୟାରେଜ ହେଇଗଲା।
ବି ବି ଏ ପରେ ଯୋଉ ମାନେ ଆସିଥିଲା ନା ଜବ୍ ଫବ୍ ଆସିଥିଲା ନା।
କ୍ୟାମ୍ପସ ରେ
ହଁ।
ନାଇଁ କ୍ୟାମ୍ପସରେ କେଜାଣି କ୍ୟାମ୍ପସରେ ଗଲେ ଭଲ ନୁହଁ ଯୋଉଟା କୋସ କରୁଛୁ ସେଟା କପ୍ଲ କଲେ ଠିକ୍
ହଁ।
କରିକି ଯୋଉ କାମ୍ପସ ସିଲେକ୍ସନ ଟ ପଳାନ୍ତି ସେମିତି ଗଲେ ଭଲ ନୁହଁ ସେ ସିନା ନେଇଯିବେ। ତାପରେ ପାଠ ଟା କମ୍ପ୍ଲିଟ କଲେ ଭଲ ନା ଯୋଉଟା ତମେ ପଢୁଚ ଆଉ
ହଁ ତାପରେ ତ ମ୍ୟାରେଜ ହେଇଗଲା ଆଉ କରିଲି ପାଠ ପଢା ଆଉ କରିପାରଲିିନି ଆଉ ଭାରି ମନ ଥିଲା ନହେଲେ ଏମ ବି ଏ କରିବାକୁ। ବିିବିଏ ପରେ।
ବିବିଏ ପରେ ଯୋଉ ଏମବି ଏ ବା।
ହଁ ବିିବିଏ ପରେ ଏମବିଏ କରିବାକୁ ବହୁତ ଇଛା ଥିଲା।
ହଁ ବି କୋଉଠି ବି କରୁଥିଲେ ବିି ବି କଟକରେ ନା କୋଉଠି?
ଓ ହଁ କଟକରେ ନହେଲେ
କୋଉ କଲେଜ ରେ?
ତମେ ଏବେ ଜାଣିପାରିବ କି ନାଇଁ କି ଜାଣେ?
ଏ କଲେଜକୁ ଏବେ କ୍ୟାମ୍ପସ ବି ଆଉ ଏତେ ଆସୁନି
ଅ ହ ନାଇ ସେତେବେଳେ ଆସୁଥୁଲା।
ହୁଁ।
ହଁ।
ଆଉ
ଆଉ କଁ କୁହ ଆ।
ବିବିରେ କୋଉ ସବୁ ଯବ ଏଇ ଯୋଉ ଚାଟାଟ ଆକାଉଣ୍ଟ ଏଇ ଗୁରା
ହଁ ଚା ହଁ ନାଇଁ ଆ କମ୍ପ ଡରେ ନାଇଁ ହଁ ସେ ଆକାଉଣ୍ଟିଂ ଉପରେ ଆସେ ଆଉ।
ଓହୋ। ଭଲ କୋର୍ସ ଟା କିନ୍ତୁ।
ହଁ ଭଲ କୋର୍ସଟା ହେଲେ ପୁଅ ହେଇସାରିଲା ପରେ ଆଉ କଣ ଛା ଛୁଆକୁ ଛାଡିକି ଯାଇକି କରିବାକୁ ସମସ୍ତେ ଏ ସ୍ଵାମୀ ମାନେ ରାଜି ଜିବେନି ନା ହଉ।
ସେଇଆ ହଁ।
ସବୁ ସ୍ଵାମୀ ମାନେ ରାଜି ହେବେନି ନା ଯାଇକି ଛାଡିକି କର ବୋଲି।
ମୁଁ ଵି ସେୟା ମୁଁ ଭାଲି ଅ ଏମ ସି ଟା କରିଦିଏ ତାପରେ ଉପରେ ଅ ମାନେ କିଛି ନା କିଛି ଲାଇନ୍ ଆସ ଚିହା ବାହାରିଯିବ।
ହଁ ସେଇଟା କରିଦିଅ କିଛି ନା କିଛି ଲାଇନ୍ ବାହାରିଛି। ଯିବ ହଁ।
ସେୟା ବିଵିଏମ ରେ ଯୋଉ ସବୁ ଆସୁଥିଲା ବି ସିଏ ରେ ମୁଁ ଆଉ କଉ କିଛି କୋଉଥିରେ ଜଏନ୍ କଲିନି କୋଉ କମ୍ପାନୀରେ। ସାଲାରୀ ବି ମୋତେ ଭଲ ନେ ନୁଅ ତା ଯାଇଙ୍କି ଏବେ ଏଇ ଏଓରେ ଇଏ ହେଇକି କମ କରିବା ଟା ଠିକ ନୁହଁ।
ନାଇଁ ନାଇଁ ଏମସିଏ ଟା କରିସାରିକି ତାପରେ କଲେ ଏମ୍ ଭଲ ହବ।
ହଁ।
ଅଁ, ଭଲ ଗୋଟେ ପୋଜିସନ୍ ରେ ମିଳିବ।
ହଁ କାହିଁକି ସେତିକି ଚେଷ୍ ଷ୍ଟା କରିକି ଆଉ ଟିକେ ନ କରି କରିବୁ।
ହଁ ହଁ ତୋମେ ସେଇଠି ପାଖରେ କରୁଚ ନା କଣ?
ହଁ ହଁ ପାଖରେ କରୁଥିଲି ବି ସିଏ। ଏଇଟୁ ହବ ପନ୍ଦର କୋଡିଏ କିଲୋମିଟର ଗୋଟେ କଲେଜ, ତାପରେ ଆଉ କ ଏବେ ରେ ରେଜଲ୍ଟ ବାହାରିନି ହଜେଇ ଦେଇଥିଲେ ରେଜଲ୍ଟ ଆସ ତ ନହେଲେ କି ଡିସାଇଡ୍ କରିନି ଆଉ। ଦେଖିବୁ କୋଉଠି ସୁବିଧା ହବ ସେଇଠି କରିବି ଆଉ, ଆଉ ଦେଇ ସେଇ ନା ପାଖରେ କିଛି ନାହିଁ ବା ଗୋଟେ ପ୍ରାଇଭେଟ୍ ଅଛି ଯେ ଯା ସେ ରୋଡ୍ ରେ ଆଉ ଉଁ ଆଉ କ ତ ଭୁବନେଶ୍ୱରରେ ଦେଖିବି କଣ।
ଓ ହୋ।
ଆଉ ତ କିଛି ନାହିଁ ନା ଏପଟ
ହଁ, ହଁ।
ଇଣ ମୁଁ ଯାଉଚି ଆପଣ ବି ଯାଆନ୍ତୁ ଖାଇଦେବେ।
ହଁ ହଁ ହଁ ଯାଅ ଖାଇବା ଯାଅ ହଁ।
ହଁ।